ହାଲୋ ହଁ ଭାଇ ନମସ୍କାର। ନାଇମ ଏଇ ବର୍ଷା ହଉଛି ବାହାରେ ଟିକେ ବସିଛୁ ଆଉ।
ବର୍ଷା ପକଉଛି।
ହଁ ବର୍ଷା ହଉଛି।
ସକାଳୁ ତ ଆଜି ପ୍ରବଳ ବର୍ଷା ହଉଥିଲା ଆଉ।
ହୁଁ।
ଭୟଙ୍କର ବର୍ଷା ହଉଥିଲା ଆଉ‌।
ସେମିତି ନାଇଁ ମ ଏଇନା ଟିକେ ଟିକେ ବର୍ଷା ହଉଛି।
ଏଇନା ଟିକେ ଟିକେ ବର୍ଷା ହଉଛି ମୁଁ ଏବେ ଜିମ୍ ରେ ବସୁଛି।
ମୁଁ କଇଲି ସେଇଆକୁ ଜାଣି ପାରୁନଥିବ ଆଉ।
ତା ଭିତରେ ବସିଥିଲି ତ ଜଣା ପଡୁନଥିଲା।
ହୁଁ। ଆଉ ଦେହ।
ଦେହ ପା ସବୁ ଠିକ୍ ଠାକ୍। ଆଉ କୁଅ ଘରେ ବି ସବୁ ପୁରା ପରଫେକ୍ଟ।
ହଁ ଭଲ ଆଉ।
ଆଉ ସକାଳେ କଁ ଖାଇଥିଲେ।
ସକାଳେ ହଁ ଉଠିବା ଲେଟ୍ ହେଇଗଲା ଆଉ ସକାଳ ଖାଇବାଟା ଏ ଉଠିବା ଲେଟ୍ ହେଇଗଲା। ହାଲୋ। ହ୍ୟାଲୋ ହଁ ହଁ ଭାଇ କୁହନ୍ତୁ।
ନାଇଁ ମୁଁ କହିଲି ସକାଳେ କଣ ଖାଇବା ପିଇଆଇଥିଲା ଆଉ ଡେଲି ରୁଟିନ ତମର କଣ ଡେଲି ରୁଟିନ। ଭାଇ ହାଲୋ ସାଉଣ୍ଡ ବହୁତ ଜୋରେ ହଉଛି।
ହଁ କୁହନ୍ତୁ।
ହାଲୋ ଆରେ ସାଉଣ୍ଡ ବହୁତ ଜୋର ମାନେ ନଏଜ ଆସୁଛି ମାନେ ଶୁଭୁନି କ୍ଲିୟର କଥା ତମର।
ଆରେ କୁହନ୍ତୁ ହେଲୋ।
ହଁ ଆଏ ଆପଣଙ୍କ ପାଖରେ ବ୍ଲୁଥୂତ୍ ବଗେରା ନାହିଁ କି?
ନାଇଁ ମ କହଲେ କଥା ହବ ଭଲ ନା କଣ ହବ।
ଅହୋ। ପ୍ରକାର ବ୍ଲୁଥୁତ ଥିଲା ଆପଣ ନେଇଯାଉନାହାନ୍ତି ଗୋଟେ।
ତୋ କଥା କ୍ଲିୟର ଶୁଭୁନି ବା।
ନାଇଁ ଶୁଭୁଛି କ୍ଲିୟର ତ ଶୁଭୁଛି।
ହଉ ଠିକ ଅଛି। କହୁନାହାନ୍ତି ଆଉ ସକାଳୁ ସକାଳୁ କଣ ଖାଇଥିଲେ।
ଡିମ ପାଖକୁ ଆସନ୍ତୁ ମୁଁ ଦେଇ ଦେବି। ଆ ଆପଣ ଆଜି ମାରିବେ କଁ। ହାଲୋ। ହାଲୋ।
ହଁ ହୁଁ
ଆପଣ ଆଜି ମାରିବେ କଁ।
ଆଜି ଶୋଇତେ ମାରିବ ଆଉ। ହାଲୋ।
ହାଲୋ।
ମୁଁ କହିନି ଲେଗ ଆଉ ସୋଲଡର ମାରିବା ଆଉ।
ହଁ ହଁ ତାହେଲେ ଲେଗ୍ ମାରନ୍ତି ଆପଣ ନାଇଁ।
ହଁ ସେମିତି ଆଉ।
ମୁଁ ବି ଲେଗ୍ ମାରେ ଭଲ ସେ ଲେଗ୍ ଟା ମାରେ। କାହିଁକିନା ଯଦି ବଡିରେ ଫାଉଣ୍ଡେସନ ଠିକ ନଥିବ ତାହେଲେ ଅପର ବଡି ହେଇକି କିଛି ଲାଭ ନାହିଁ।
ତା ଲେଗ୍ ରେ କେତେ ସ୍କ୍ୱାର୍ଡ ତାହେଲେ କେତେ ମାରୁଚନ୍ତି। ହଁ
ଶହେ ପଚିଶ ଭଳିଆ ମାରେ ଆଉ।
ନାଇଁ କଣ ଏମତି କହିଲେ କି ଯୋଉ ଜିମ ରେ ଆସୁଛନ୍ତି ଛୁଆ ହେଲା କି ଏ ଗି ପୁରା ଫୁଲ ଭଲ୍ୟୁମରେ କିଛି ଶୁଭୁନି ମାନେ ଭଲ ସେ। ଅତି ଗୋଟେ ସବୁ ଅଭଦ୍ର ପିଲା ଗୁରା।
ଅ-
ସାଉଣ୍ଡ୍ ପୁରା ଫୁଲ୍ ଦେଇକି ସବୁ ଏମିତି ବଜାନ୍ତି ଦିମାକ୍ ଖରାପ୍ କରୁଚନ୍ତି କି।
ଆ-ଆମର ଏଠେ ଗୋଟେ ରାଇସ୍ ଅଛି। ଆମେ ବାହାରକୁ ବୁଲିବାକୁ ଯାଇଥିଲି ଯେ ରାଇସ୍ ମିଲ୍ ରାଇସ୍ ମିଲ୍ ଟା ଅଛି ଏଠି।
ହଁ।
ଭାଇ ସାଉଣ୍ଟ୍ ହେଲା ଜୋର୍ ରେ ସାଉଣ୍ଟ୍ ହେଲା ସେ ଶୁଭୁନି। ହାଲୋ।
ହଁ ଭାଇ କଣ ଶୁଭିଲା।
ହଁ ଶୁବିଲା।
ମୁଁ କହିଲି ଏଠି ଗୋଟେ ରାଇସ ମିଲ୍ ଅଛି।
ହଁ।
ରାଇସ୍ ମିଲ୍ ରେ କେତେ ବାୟୁ ପ୍ରଦୂଷଣ କରୁଚନ୍ତି ଧୂଆଁ ଛାଡ଼ିକି।
ଆଁ।
କେତେ ବାୟୁ ପ୍ରଦୂଷଣ କରୁଚନ୍ତି ଧୂଆଁ ଛାଡିକି।
ହଁ।
ରାଇସ୍ ମିଲ୍ ହଁ -ହଁ- ହଁ ଦେଖି ଯାଇଁଲି। ଚଣ୍ଡିଖୋଲ ରେ ଅଛି ଦିଟା ଖଣ୍ଡେ ଅଛି ଜାଇଁଲି। ଭାଇ ଶୁବୁନି ଭାଇ କିଛି କ୍ଲିୟର ଶୁବୁନି। ହାଲୋ। ସ ହ ହାଲୋ। ହାଲୋ। ହାଲୋ। ଏ କହୁନାହାନ୍ତି କିଛି। ଭାଇ କିଛି ଶୁବୁନି ହାଲୋ। ହ ହାଲୋ ଭାଇ ଶୁବୁଚି?